ହାଲୋ।
ହଁ।
ହଁ ମୋ କଥା ଶୁଣ ଯାଉଛି ତ ତତେ?
ହଁ ହଁ ଶୁଭୁଛି।
ହଉ ହଉ କାହା ଯୋଉଠୁ ଛାଡିଥିଲେ ସେଇଠୁ କହ?
ହଁ ତାପରେ? ସେ ନା ବାସ୍ ତାପରେ ତାପରେ ସେ ଏ ଦେଖ ବହୁତ ସାରା ଡେଣ୍ଟ ସହିତ ଯାହାଲେ ବି ଇଣ୍ଟୋଡେକ୍ସନ ହେଇଥିବ ନା। ତ ସେ ସେଇଥିରୁ ମାନେ ବହୁତ ମାସକୁ ହଁ।
ହଉଛି ହଁ। ହଉଛି। ଏବେ ଏଇଠି ଗୋଟେ ଛୁଆଟେ ଥିଲା ତ ତା ନା ରାଧା ମୁଁ ତାଙ୍କୁ କହୁଥିଲି। ହାଲୋ।
ଓହୋ।
ହଁ କହୁଛି ମ ତୁ ଯାଉନୁ। ତୁ କାହିଁକି ଠିଆ ହେଇଛୁ ହଁ ହଉ ମୁଁ ତତେ କହୁଥିଲି ଶୁଣୁ? ହଉଚି ମୁଁ କହିଲି କି ତୁ ଯେତେ ମାନେ କମ ମାନେ ଇଂଲିଶ ୱାର୍ଡ ୟୁଜ କରିବୁ ବୁଝିଲୁ।
ହୁଁ ହୁଁ ଓହୋ ବୁଝିଲି ହଁ।
ହୁଁ।
ତ ତାର ନୁହଁ ମାସକୁ। ହୁଁ ମାସକୁ ଯାହା ହେଲେ ବି ମାନେ ବାବା କହୁଥିଲେ ହେଲା ମାସକୁ ତାର ପୁରା ପୁରା ମାନେ ଜଣେ ଏମିତି ଇଞ୍ଜିନିୟରିଂ କରିକି ଯେତିକି ପାଉନି ହେଲା କି ଯେତେ ବି ଆଇଟି ସେକ୍ଟର ଚାକିରି ହେଲା କି ଯାହାବି ହେଲା।
ହୁଁ।
ସିଏ ମାସ କ ଖାଲି ଏମିତି ଚିଙ୍ଗ କରିକି ଦି ଆଡୁୁ ତାଠୁ ଅଟା ଅଢେଇ ଲକ୍ଷ ଟଙ୍କା ମାସୁ ପାଇଯାଏ ହେଲା। ତ ତା ତାର ଗୋଟେ ଏମିତି ଛାତ୍ରୀଟେ ହେଲା। ସେଇପ୍ ରେ ମାନେ ଗୋଟେ ଛାତ୍ରୀଟା ସେ ପୁରା ଇମ୍ପ୍ରେସ ହେଇକି। ମାନେ ସାର୍ କହେ ସାର୍ ସାର୍ ଆପଣଙ୍କୁ ବାହା ହେବି ମୁଁ ମରି
ମାନେ ତ ନିଜ ତ ନିଜ ଆଡୁ କହିଲା।
ହଁ ହଁ ହେଲା ତାପରେ ନା ନା ଆଗା ଆ ସାର୍ ଦେଖ ସାର୍ ଯେହେତୁ ସେ ଖୋଲିଛନ୍ତି କୋଚିଂ ସି ସମସ୍ତଙ୍କ ନମ୍ବର ପାଖରେ ରଖିଥିବେ ନା। ହୁଁ ତ ଇ ଏମିତି କଲ୍ ଭଲ ମାନେ ଫୋନ କରିବ। ସବୁବେଳେ କେତେବେଳେ ସାର। ମାନେ ବିନା କାରଣରେ ବି ହେଲା ବୁଝିବ ଏମତି ଏମତି କରିକି। ଆ ସାରଙ୍କୁ ବି ଗୋଟେ ଗୋଟେ କହିବାକୁ ଗଲେ ଫସେଇ ଦେଲା ମାନେ। ତା ଟ୍ରାକ ରେ ହେଲା।
ମାନେ ସେଇ ଝିଅ ଟା ଭଲ ନା ନା ଖରାପ।
ଆରେ ମୁଁ ସେ ଗୋଟେ ଷ୍ଟୁଡେଣ୍ଟ ନା।
ଓହୋ ହୋ ତୁ ଜାଣିନୁ ମାନେ କିନ୍ତୁ ହଁ।
ହୁଁ କହୁଥିଲେ ହେଲା ସେ ତାପରେ ତାପରେ ଲାଷ୍ଟ କୁ ସେସରେ କହିଲା କି ମୁଁ ସାର୍ ଆପଣଙ୍କୁ ହିଁ ବାହାବି। ଆଉ ଏମତି ସେମିତି ତାପରେ ସେ ସାର୍ କଣ କହିଲ କହିବୁ ସେ ସାର୍ ସେ ତାଙ୍କ ଝିଅ ସେଇତା ସେଇ ଛାତ୍ରୀ ତାଙ୍କ ଘରକୁ ଯାଇକି ତାକୁ ଉଠେଇକି ଆଣି ବାହାହେଇ ପଇଲେ।
ଭାଇ ଉ ଉଠେଇିକି ନେଇଗଲେ ସେ କଣ ଘରେ କହିଥିଲେ ରାଜି ହେଇନଥାନ୍ତେ?
ଆଁ
ଘରେ କହିଥିଲେ କଣ ତମେ
ସେ ଝିଅ ଘର, ସେ ଝିଅଟା ଛୋଟ ମାନେ ସେ ମାନେ ସ୍କୁଲରେ ଓବିଅସଲି ପଢୁଛି ନା
ମାଇ ଉଠେଇକି ନେଇଗଲେ, ମାନେ ସେ ସାରଙ୍କୁ ତ ମାନେ କେତେ କେତେ ଲୋକ କେତେ କଥା କହୁଥିବେ ନା?
କହିବେ କଣ? ସି ତ ସେ ତାଙ୍କ ରୋଜଗାର କଲେ, ସେ ତାଙ୍କର ଖାଇବା ପିଇବେ ଆରାମସେ ବଞ୍ଚିବେ, ତାଙ୍କୁ କିଏ କହିଲେ ସି ସିଏ କଣ ପାଇବେ ଶୁଣିକି।
ସେଇଆ, ଭାଇ।
ଆଜି କାଲି
ଭାଇ କଣ ହଉଛି, ଜାଣିଛୁ ମାନେ ଏଇଠୁ ଗୋଟେ ଏମିତି ଗୋଟେ କେସଟେ ହେଇଛି ମାନେ ମୁଁ ସେଇ ଜିନିଷ ଟା ଦେଖିକି ବୋଧେ ମତେ ଦି ଦିନ ଭଳିଆ ମୁଁ ମାନେ ରାତିରେ ମୁଁ ଶୋଇଲା ମାନେ ହିଁ ମାନେ ମତେ ଖାଲି ସେଇ କଥା ହିଁ ମାନେ ଆସେ ମାନେ ଏତେ ମାନେ ଇଏ, ମାନେ ଜାଣିଛୁ ମୋର ଯୋଉ ସାଙ୍ଗ ବିଜି କଥା କହୁଥିଲି ହେଲା, ମୋର ଆଉ ଗୋଟେ ସାଙ୍ଗ ଅଛି ମାନେ ତାର ଭଉଣୀ ହବ ତା ନାଁ ହଉଛି ରଶ୍ମି ହେଲା। ହଉଛି ତା ଜେଜେମା ଯିଏ ସେ ଟିକେ ପାଗଳ ଟାଇପ ର ମାନେ ତାଙ୍କ ମୁଣ୍ଡ ଦୋଷ ବାହାରିଚି ହେଲା। ତ ହଉଛି ସେ କଣ ହେଇଛି ଯାଇଛନ୍ତି ତାଙ୍କ ବାପ ଘରକୁ ତାଙ୍କ ବାପା ଘର ଏଇଠି ପାଖରେ ଗୋଟେ ଗାଁ ରେ ହେଲା, ହଉଛି ତ ଯାଇଛନ୍ତି ତ, ବାପ ଘର ତ, ବାପ ଘର ଲୋକ ବି ଏମିତି ମାନେ ସେ ପାଗଳ, ମାନେ ତା ମୁଣ୍ଡ ଫୁଣ୍ଡ କାମ କରେନି। ତମେ ତାକୁ ଯଦି ସେ ଘରକୁ ତା ଶାଶୁଘରକୁ ଯିବା ପାଇଁ ବାହାରିଲେ ହେଲା, ତ ତାଙ୍କୁ ଆଣ ଛାଡିଦବନି, ସିଏ କହିଲେ ମୁଁ ଯାଉ ସେମାନେ ବି କିଛି କହିଲେନି, ସେ ତାର ଆପେ ଆପେ ପଳେଇଛନ୍ତି, ହେଲା, ତମେ ପଳେଇଛନ୍ତି ଇ ତାପରେ ତାଙ୍କ ଘରକୁ ଫୋନ କରିକି ଜଣେଇଲେ କି ପଳେଇଛନ୍ତି ବୋଲି। ହେଲା, ତାଙ୍କ ଘର ଲୋକ ବି ଏମିତି ଜାଣିଛ ମାନେ ସେମିତି ପାଗଳ ଲୋକ, ତାଙ୍କୁ ଖୋଜିବା କଥା ନୁହେଁ, ସେ ପୁରା ଆରାମ ସେ ବସି ଯାଇଛନ୍ତି ହେଲା। ତିନି ଚାରି ଦିନ ପର୍ଯ୍ୟନ୍ତ ସେମାନେ ତାର ନିଜ ଖୋଜ ଖବର ନାହିଁ ଏମାନେ ଖୋଜ ବି ନାହାନ୍ତି। ହେଲା, ତାପରେ ହଉଛି ପୋଲିସ ସନ ରୁ ତାପରେ ଗୋଟେ ଫଟୋ ସେଣ୍ଡ କରିକି ଏମାନଙ୍କୁ ଖୋଜା ମାନେ ଖୋଜାଖୋଜି କରିକି ସେ ଆକୁଚୁଆଲି ମରିଯାଇଛନ୍ତି ହେଲା, ମରିଯାଇଛନ୍ତି କେମିତି ମରିଯାଇଛନ୍ତି? କେମିତି ମରି ଯାଇଛନ୍ତି, ଶୁଣନ୍ତୁ -ଏତେ ଖରାପ ମରଣ ଭଗବାନ କାହାକୁ ନ ଦିଅନ୍ତୁ, ମାନେ ସେ ଯାଇଛନ୍ତି ଏମିତି ହେଲା କୋଉଠି ବିଜୁଳି ମାରି ଦେଇଛି ହେଲା, ଘଡଘଡି ବିଜୁଳି ମାରିଛି ସେ ସେଇଠି ପଡିଯାଇଛନ୍ତି ଗୋଟେ ବିଲରେ, ବିଲରେ କେମିତି ପଇଲେ ସେଟା ବି ଭ ଭଗବାନ ଜାଣନ୍ତି। ହେଲା। ତାପରେ ହଉଛି ସେ ଦି ତିନି ଦିନ ଯେମିତି ପଡିଛି ମାନେ ଡେଡ ବଡି ଟା ନା। ହେଲା ତ ହଉଛି ପଡିକି ପଚିବା ଷ୍ଟାଟ ହେଇଛି ହେଲା ତ ସେଇ ଯୋଉ ବିଲ ରେ ସେ ଯୋଉ ବିଲୁଆ ଫିଲୁଆ ଆସିଛନ୍ତି ହେଲା ତାଙ୍କ ଗୋଟେ ଗୋଡ ମାନେ ପୁରା ଅଣ୍ଟା ପାଖରୁ ଗୋଡ ହଉ ଗୋଟେ ଫଡିଆ ପୁରା ଟାଣିକି ନେଇ ଯାଇଛି ବିଲୁଆ। ହେଲା, ପୁରା ଟାଣିକି ନେଇଯାଇକି ଗୋଟେ ଗଛ ପାଖରେ ବସିକି ଖାଉଥିଲା। ହେଲା ଅ ଖାଉଥିଲା ଯେ- ସେ ଲୋକମାନେ ସବୁ ଦେଖିଲେ, ସେ ଲୋକ ଦେଖିକି ସେ କହିଲେ, ଗୋଡ ମଣିଷ ଗୋଡ କୁଆଡେ ଆଣିକି ଇଏ କଲାଣି, ଦେଖି ଦେଖା ମାନେ ବୁଢୀଟା ଏମିତି ପଡିଚି। ମାନେ ପୁରା ତା ପାଖକୁ ଯାଇପାରି ଏତେ ବିକୃତ ମୁଁ କହିଲ ବେଳକୁ ବି ମତେ ମେ ମୋ ଦେହ କଣ ହଉଛି ତା ମୁଣ୍ଡ ଜାଣିିଛୁ ପୁରା ଏଇଠି କଳା ପଡିଯାଇଛି ପୁରା ମୁଣ୍ଡ। ହେଲା ତିନିଚାର ଦିନ ହେଲା ପଡିଲା ନା ମାନେ କଳା ପଡିଯାଇଚି ପୋକ ସାଲୁବାଲୁ ସାଲୁବାଲୁ ହୋଉଚନ୍ତି।
ଏହେ
ଆଉ ବଡିରେ ମାନେ ତାଙ୍କର ମାନେ ଶାଢୀ ନାହିଁ ହେଲା। ଆଉ ତାଙ୍କର ମାନେ କିଛି ଦେଖ୍ ନା ବଡିରେ କିଛି ନାହିଁ ହିଁ ମାନେ ଗୋଡ ନେଇ ଏଇଚି ପୁରା ସେଟା କେମିତି ଗୋଟେ ମାନେ ଏତେ ବିକୃତ ଦେ ଖାଉଥୁଲା ଭାଇ ମାନେ ତାପରେ ଆଣିକି ତୁ ଜାଣିଚୁ ତାଙ୍କୁ ଆଉ ଘରେ ମୁଁ କା ମୁଁ ଖାଲି ଗୋଟେ କଥା ମତେ ଆଶ୍ଚର୍ଯ୍ୟ ଲାଗୁଚି ତାଙ୍କ ଘରେ ତାଙ୍କୁ ଖୋଜିଲେନି କେମିତି ମାନେ ତା ପୁଅ କଥା ଭା ବୁନୁ ମାଆ ମାନେ ସେ ତା ମାଆ ହବ ମାନେ ଛୋଟବେଳ କଥା ତାକୁ ନେଇକି ଆଉ କିଛି ମନେପଇଲାନି।
ତୁ ତ ଏତିକି ଦେଖୁଚୁ ମୋ ବାବାଙ୍କ ନିଜ ମାମୁଁ ମାଇଁ ହେଲା
ହଁ।
ସିଏ ନା ଆଁ ରହ ଟିକେ। ତମୋ ସେନା ମାନେ ଏ ତାଙ୍କର ଗୋଟେ ସେକେଣ୍ଡ ରହ। ଆ ଆଛି ହାଲୋ।
ହଁ କହ।
ହଁ କହ ସେ ଟିକେ ନଏଜ ଶୁଲା ତ ଏଠିକି ପଳେଆସଲି ଆଉ।
ହଉ କୋହୁନୁ କଣ କହୁଥିଲୁ।
ହୁଁ ବାବାଙ୍କ ସେ ନିଜ ମାଇଁ ଯିଏ ହେଲା ତାଙ୍କର ହଁ କଣ ଗୋଟେ ଅପରେସନ ହେଇଥିଲା ହେଲା
ହୁଁ।
ୟୁଟେରସ୍ ନା କଣ ଗୋଟେ ହେଲା
ହୁଁ।
ଯେ ତାଙ୍କର କଣ କଣ ହୁଏ କହିଲୁ କଣ ଗୋଟେ ଭୁଲସେ କଣ ଗୋଟେ ହେଇଯାଇଥିଲା ଯେ ତାଙ୍କର ସବୁବେଳେ ଖାଲି ଗନ୍ଧେଇବ ହେଲା।
ହ
ଉଁ ତ ତ ସାଙ୍ଗର ଦେହପାଆ ଭଲ ରହିଲାନି। ସେଇ ତାପରେ ଲାଷ୍ଟକୁ ମରିଗଲେ ହେଲା।
ଓହୋ ବୋଧେ ପଚି ପଚି ଯାଇଥିବ ମାନେ ବଡି ଚେକର।
ସେ ଠିକସେ କରି ଜାଣିଲେନି ଯିଏ ଡକ୍ଟର ଯିଏ କରୁଥିଲେ ହେଲା।
ହଁ।
ତ ତାହା ସେ ତାପରେ ସେ ମରିଗଲେ କେତେ ମାନେ ସାଙ୍ଗ ସାଙ୍ଗେ ନୁହଁ ବୋହୁତ ବର୍ଷ ପରେ ସେଇଟା ତାପରେ ତାଙ୍କୁ କେହି କେୟାର ନେଲେନି ଗନ୍ଧୋଉଚି କହିକି ସମସ୍ତେ ଘୃଣା କଲେ ହେଲା
ହୁଁ।
ହଁ ତାପରେ ଏମିତି ହେଇକି ମରିଗଲେ ତାଙ୍କର ପୁଅ ଯିଏ ତାଙ୍କର ଗୋ ଗୋଟେ ପୁଅ ଗୋଟେ ଝିଅ ହେଲା ଅପା ମାନେ ଏ ଗୋଟେ ପୁଅ ଯିଏ ମାନେ ବଡ ସିଏ। ହେଲା ସିଏ କଣ କ ମାନେ ସିଏ ଗୋଟେ ଜଣେ ଝିଅକୁ ନେଇ ଆ ଆସିଲେ ମାନେ ବାହାହେବେ ଭଲ ପାଇକିନା ଅଁ ଘରେ ଯେହେତୁ ଅପୋଜ କଲେ ଘ ଅ ମାନେ ସିଏ ନେଇଯାଇଥିଲେ ବାହା ହେଇକି ସେ କଟକରେ ରହୁଚନ୍ତି ହେଲା
ହ
ତ ସିଏ ମାନେ ଦେଖ ଗୋଟେ ମା ଯେତେ ଯେତେ ତମକୁ ଆରେ ଦେଖେ ବା ବାପାମାଆ ଚାହିଁବେ ଟିକେ ଆମ ଇଚ୍ଛାରେ ବାହା ହୋଉ ନହେଲେ ସେମିତି କଣ ଫୋର୍ସ କଲେ ଆଜିକାଲି ବାହାହୋଉନାହାନ୍ତି ହେଲା।
ହୁଁ।
ଉଁ ତାପରେ ସିଏ ଆ ମାନେ ପୁରା ଛି କରିଦେଇଥିଲେ ତାଙ୍କ ବାପାମାଆଙ୍କୁୁ କିଏ ତା ମା ମରିଗଲେ ସେ ମା କୁ ମୁଖା କିଣବା ପାଇଁ ଭ୍ୟାଞ୍ଚୁଣା ଆସିଲେନି
ଭାଇ ଏଇଟା ସବୁ ଭ ମାନେ ଭାବିଲେ ବହୁତ ଦୁଃଖ ଲାଗେ ଜାଣିଛୁ ନା
ବିଲକୁଲ
ଛୋଟ ବେଳୁ ପାଳି ପ ମାନେ କେତେ ଗୋଟେ ଇମୋସନ ମାନେ କେତେ ସ୍ନେହ ଶ୍ରଦ୍ଧା ଥିବ ସେେବେୁ ଆଉ ମନେ ପଡେନି
ସେ ବିଲକୁଲ ହଁ ବା ସେ ବିଲକୁଲ କଟକରୁ ଆସିଲେ ହିଁ ନହିଁ ହେଲା ତାପରେ ତାଙ୍କ ତାଙ୍କ ଝିଅ ଯିଏ ହେଲା
ହୁଁ
ଏ ସେ ତ ବାହା ହେଇ ସାରିଲାଣି ତାଙ୍କ ଦିଟା ଛୋଟ ଛୋଟ ଛୁଆ ବି ହେଇ ସାରିଲାଣି ହେଲା ସିଏ ବି ଲାଷ୍ଟ ସେ ଲାଷ୍ଟକୁ ହିଁ ସିଏ ହିଁ ମୁଁ ଖା ମାନେ ଏତେ ବୟସ ବି ତାଙ୍କ ଫ୍ୟାମିଲି ରେ ଥିଲେ କିନ୍ତୁ ସେ ଗୋଟେ ନିଜ ପୁଣୀକୁ ଆସିଲେନି ହେଲା
ହ
ଲାଷ୍ଟ କକୁ ଛିି ମୁଖେଣି ଦେଲେ ଆଉ କାମକୁ ବି ମାନେ ତାଙ୍କ ପାଇଁ ଆସିଲୁ ୱେଟ୍ କରାହେଲା କି ସେ ପୁଅ ଆସ ଥିଲେ କାଳେ ମନ ଦୁଃଖ କରିକ ଆସୁ ହେଲେ ବି ମା ଟା ମରିଯାଇଛି ତା ମନରେ କିଛି ଫିଲଙ୍ଗସ୍ ବି ନାହିଁ ତାଙ୍କୁ ମାନେ ତାଙ୍କ ବାବାଙ୍କ ମାମୁଛି ସେ ଫୋନ କଲେ ହୁହ ଆଉ ମୋ ଧନ ଟା ପରା ତ ଯାହା ମୁଁ ଯାହା କହିବୁ ତାହା ଦେବି ମାନେ ତାହା ବହୁତ ହିଁ ବହୁତ ଜନ୍ଦା କରିବ ଘର ହେଲା କିଛି ନାହିଁ କହ ଗଲେ ତାଙ୍କର ମାନେ ସେ ଯୋଉ ବାବାଙ୍କ ମାମୁଁ ଆଉ ମା ହେଲା ସେ କହିଲ ମାନେ କହିଲେ ହଉ ତୁ ଆ ସେ ଯାହା ଯେତିକି ଜାଗା ଅଛି ତତେ ବାଟିକି ଦୁ ଏତେ ସବୁ କିଣିକି ବିକି ଦେଇଦେବି ପଛେଇ ତୁ ଆସେ ହେଲେ ହେଲେ ମୋ ସ୍ତ୍ରୀ ଟା ଗୋଟେ ମରିଯାଇଛି ତୁ ଆସ ଟିକେ ପୁଅ ଟା ବି କର୍ତ୍ତବ୍ୟ ଟିକେ କରେ ସେତିକି ବି ଆସିଲେନି କାନ୍ଦି କାନ୍ଦି କହିଲେ ପଛେକେ ହେଲା
ଗ ହ ମାନେ ଏମାନଙ୍କ ମାନେ ମାନେ ଯେତେବେଳେ ମୁଁ ବୁଝିପାରିନି ସେମାନଙ୍କର ମାନେ
ଭାବୁ କି ଖୁସିରେ ରହିପାରିବେ ସେ ଲଭ ମ୍ୟାରେଜ କରିଛନ୍ତି ଭାବୁଛି ଖୁସି ହେ ପାରିବେ ବୋଲି ହଁ ଆସିଲନି
କେହି ରୁହନ୍ତିୁନି ସେମିତି ହେଲା
ତାପରେ ସେ ପାଗଳ ହେଇଯାଇଛନ୍ତି ନେ ବାାମ ମାମୁଁ ଯିଏ ଏ ଜାଣି ଯୋଉ ଆମର ଗୋଟେ ଟି ବ୍ରିଜ୍ ଅଛି ବଡମ୍ବା ଗଲାବେେଳକୁ ହେଲା
କଣ କହିଲୁ
ଆମ ଏପଟେ ଗୋଟେ ଟି ବ୍ରିଜ୍ ଅଛି ବ୍ରିଜ ର ନାଁ ହଉଛି ଟି ବ୍ରିଜ୍ଟି ସେଖ ଶଖିବା ପାଇଁ ହେଲା ସେଇଠି କଣ ହେଲା କବୁ ସାବ ି ଦିନ ନୁହଁ ହଁ ହଁ
ହ ହେଇଗଲାଣି ମୁଁ
କଣ ଏତେ ସାଙ୍ଗେ ସାଙ୍ଗେ ହେଇଯାଉଛି ତ
ଆ ହଁ ପା ଏମତି କହିଦେଲେ ମାନେ ଉ ଭଲ ସେ କଥା ହେଲେ ଟାଇମ ଗଡା
ଆଚୁଲି ଦଶ ମିନିଟ ବି ତ ଅଧ କଥା ହେଇ ହବ ନା
ନା ନା ସେ ଶୁଣୁ ଯଦି ଅଟୋମେଟିକ କଲ୍ ଟା କଟିଗଲା ତାହେଲେ ସେଇଟା କାଉଣ୍ଟ ହିଁ କରିବେନି ସେମାନେ
ଓହୋ ହୋ ହୋ ମୁଁ କାଟିଦଉଛି ଆଉ
ନା ନା ତୁ କାଟିନା ମୁଁ କରିଛି ନା ମୁଁ କାଟି ଦଉଛି ହଉ ରଖୁଛି ଆଁ
ହଁ ହଁ ହଁ